କଣ ଚାହିଁଛି ଭଲ ସବୁ?
ବହିଛି ଆଉ ଚେୟାର ଟା ଛାଡିକି ନେଇଜା ଟିକେ।
ହଁ ଏନା ନେଇ ଯାଉଛି ମୁଁ ଏନା ଲାଷ୍ଟକୁ ପଳଉଚି।
ଦେହ ଭଲ ଅଛି।
ଦେହ ଚଳିବ ଏଇନା ବର୍ଷା ପାଗ ସକାଳୁ ଟିକେ ମେହ କରଚୁ ଉପରବେଳେ ଖରା ଟା କୁଜେ ଏ ନା କି ପାଗ ଥଣ୍ଡା କୁ ଟିକେ ଦେହ ଟିକେ ହାଲକେଇ ଜର ରହୁଛି।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
ହଁ ଏନା ଜ୍ୱର ଟିକେ ହାଲକେଇ ରହୁଛି। ଘରେ ବି ସମସ୍ତଙ୍କର ଟିକେ ଦେହ ଟିକେ ଖରାପ ରହୁଛି ଖରାପ ମାନେ କଣ ହାଲକେଇ ଟିକେ ଜର ହଉଛି ଛାଡୁଛି ଆଉ।
ତମ ଦେହ ଠିକ ଠା ଅଛି କି ନା କଣ ବେଶୀ ପ୍ରୋବ୍ଲେମ ହେଇ
ନାଇଁ ସେମିତି ହାଲକେଇ ଜର ହେଇଥିଲା କାଲି ଆଜି ଭଲ ହେଇଛି ଆଜି ଫ୍ରି ଲାଗୁଛି।
ଫି ଲା ଫ୍ରି ଲାଗୁଛି ତ ଫ୍ରି ଲାଗୁଛି ତ ଭଲ ନା ନାଇଁ ଯଦି କିଛି ଅସୁବିଧା ହେଇଛି କୁହ ନହେଲେ ଯିବା ମେଡ଼ିକଲ।
ଆରେ ନାଇଁ ସେମିତି କିଛି ନାଇଁ ଏମିତି ଟିକେ ପାଗ ଟିକେ ଚେଞ୍ଜ ହେଲା ଆଳ ଟିକେ ଇଏ ହେଇଯାଇଛି ଆଉ। ଥଣ୍ଡା ହେଇଥିଲା ଏନା ଯାଇକି କାଲି ମେଡିସିନ ଖାଇଥିଲି।
ହଁ ଏ ପାଗଟା ବି ସେମିତିଆ ସମସ୍ତଙ୍କ ଦେହ ପ୍ରାୟ ଖରାପ ହଉଛି।
ହଁ ଯାଇ ମେଡିସିନ ଖାଇଥିଲି ଆ ଆଜି ଟିକେ ଫ୍ରି ଲାଗୁଛି କାଲି ଅପେକ୍ଷା ଭଲ ଲାଗୁଛି।
ହଁ ଆମ ଘରେ ବି ସେମିତି ପଢିଛନ୍ତି ମାମା ହେରିକା ଦି ତିନି ଜଣ। ତା ଦେହ କିଛି ବେଶୀ କିଛି ଏଇନି ଏ ଜର ଥ ଥଣ୍ଡା ଟିକେ ହେଇଯାଇ ଥଣ୍ଡା ଟିକେ ହେଇଯାଇଛି ଆଉ ହଁ ହାଲକେଇ। ବେଶୀ ଜୋର ନାହିଁ ଏ ଧୀରେ ଧୀରେ ସିଜିନ ଚେଞ୍ଜ ହେଲେ ଏମତି ହବ।
ଆ ସିଜନ୍ ଚେଞ୍ଜ ହେଲେ ସେମିତି ହଉଛି କିଛି କତା ନାହିଁ।
ହୁଁ ବା ସିଏ ଭଲ ହେଇଯିବା କିଛି ବ୍ୟସ୍ତ ହେବାର ନାଇ।
ହଁ ସେଇ ତିଅ। ଆଉ କଣ ଚାଲିଛି ତମ ଖବର?
ମୋ ଖବର ଭଲ। ତମେ ତମର ପଢ଼ାପଢ଼ି ସରିଲାଣି?
ଆରେ ନାହିଁ ଏବେ କୋଉଠୁ ଆହୁରି ଯେ ବଟ ଗୋଟେ ଲାଗିବ ଆଉ ବର୍ଷେ ଖଣ୍ଡେ ଆହୁରି ଲାଗିବ,
ବର୍ଷେ ଖଣ୍ଡେ ଆହୁରି ଲାଗିବ ନା ପ୍ଲ ପ୍ଲସ ଟୁ ହଷ୍ଟେଲେ ରହୁଥିଲ ତ ଏ
ହଁ ଏଇନା ବର୍ ସରିଛି ପ୍ଲସ ଟୁ ଫାଷ୍ଟ୍ ଟିୟର୍ ସରିଛି ଆଉ ସେକେଣ୍ଡ ଡିୟର ଅଛି ପରା ଆହୁରି,
ହୁଁ ପ୍ଲସ ଟୁ ହଷ୍ଟେଲରେ ରୁ ରହୁଛ ଠି,
ଆଁ ହଁ ସେଇ ହଷ୍ଟେଲରେ ରହୁଛି ଆଉ, ହଷ୍ଟେଲ ମାନେ କଣ ହେଇ ସାମ ଦଶ ବାର ବେଳେ ସାଙ୍ଗସାଥି ରହୁଛୁ ଆଉ,
ଓହୋ, ତମେ କେମିତି କଣ ହେଇଠି ଚାଲିଚ ତାହେଲେ?
ଆଏ ମେଷ କଥା ବା ମେଷ କଥା କଣ କହିବି ଜାଣିଥିବ ମେଷ କଥା,
ହୁଁ,
ଏଇ ପନ୍ଦର କ ରହୁଛି ଜଣେ ବହୁଛି ଜଣେ ରହୁଛି ଏମିତିଆ ଚାଲିଛି।
ହଁ ହଉ ଚାଲୁ ମେସରେ ତଉ ପିଲା ସାଙ୍ଗଘାତିକି ରହିବା ପଡ଼ିବ ନିଜେ ରୋଷେ ରୋଷେଇ କରିକି ଖାଇବାକୁ ପଡ଼ିବ ସବୁ କିଛି ନିଜକୁ କରିବାକୁ ପଡ଼ିବ ଆଉ,
ତା ନିଜେ ବୁଝିବା,
ହୁଁ ଘରେ, ତମେ ଖାଇବା ନିଜେ ଯାହା ବନେଇଥିବ ଏଠି ନେ ଏବେ ସେ ନିଜେ ବନେଇବାକୁ ପଡ଼ିବ ଖାଇବା, ତାପରେ ନିଜ ଡ୍ରେସ ନିଜେ ସଫା କରିବାକୁ ପଡ଼ିବ ନିଜ ପୋଷାକ ପତ୍ର, ସବୁ ଜିନିଷ ହଁ ସବୁ ଜିନ ହଁ ସାଇଜ କରିବାକୁ ରଖିବ ସବୁ ଜିନିଷ ନିଜେ କରିବାକୁ ପଡ଼ି
ବାହାରେ ରହିଲା ମାନେ ନିଜେ ଖଚ ନିଜେ କାଢ଼ିବାକୁ ପଡ଼ୁଛି ଆଉ, ସବୁଦିନ ଘର ଉପରେ ଡିଫେଣ୍ଡର ରହିଲେ ଚଳୁନି।
ନାଇଁ ମ ସେମିତି କଣ ସେଇଟା କଣ ଠିକ୍ ନା କଣ ବାହାରେ ରହିଲା ମାନେ ନି ଜ ବାଟ ନିଜେ କେମିତି ଦେଖ୍
ଦେଖିବାକୁ ପଡ଼ୁଛି ଏଇନା ଘର ଉପରେ ଡିପେଣ୍ଡ ଆଉ ରହିବାକୁ ମଧ୍ୟ ଭଲଉନି କେତେ ମାଗିବ, ଘରେ ନା,
ହଁ କେତେ ମାଗିବ ବାଆଙ୍କ ଛୋଟ ପିଲା ହେଇକି ଅଛି କି ବଡ଼ ପିଲା ହେଇଲେଣି ନା,
ହଁ,
ଏଇଆ ଆଉ କହିଲ ଘରେ ଆଉ କେତେ ମାଗିବ, ହୁଁ ଘରେ ଆଉ କେତେ ମାଗିବ ତମେ ନିଜେ କହୁନା?
ଆଏଁ,
ଘରେ ଆଉ କେତେ ମାଗାଳା ମାଗିବା ନିଜେ କହୁନ?
ହଁ। ଏଁ ମାଗିବାକୁ ମଧ୍ୟ ଭଲ ଲାଗୁନି କେସଟା ମାଗିବ ପଚାଶ ଟଙ୍କା ଦେ ଶହେ ଟଙ୍କା ଦେ କେତେ ମାଗିବ ନି ଜେ ଖର୍ଚ ନିଜେ ବାହାର କରିବାକୁ ପଡ଼ିବନା ଏଇ ନା
ହଁ ନିଜ ଖର୍ଚ୍ଚ କେମିତି କ ହଁ ପରା ନିଜ ଖର୍ଚ୍ଚ କେମିତି କଣ କରିକି ନିଜକୁ ଉଠେଇବାକୁ ପଡ଼ିବ ଏଥର?
ଆଉ?
ଘରେ ହଁ କୋଉଠି ପଢ଼ା ଆମର ମେଷ ନୁହଁ ଆମର ହଷ୍ଟେଲ।
ହଷ୍ଟେଲରେ କେତେ ସମୟ ଖାଇବା ଦିଆଉଛି ସମସ୍ତିଙ୍କି?
ଆମର ସେଇଠି ତିନି ଟାଇମ ଦଉଛନ୍ତି ଖାଇବାକୁ ଆଉ।
ଦିନୋକୁ ତିନ୍ ଟାଇମ୍? ଏଇ ନା ଭଲ ଆମର ଏଇଠି ଦୁଇ ଟାଇମ ଦଉଛନ୍ତି ସମାନେ ବାରଟାରେ ଗୋଟେ ଦଉଛନ୍ତି ଏଉ ରାତି ନଅଟାରେ ଗୋଟେ।
ଆମର ବି ସେଆ ସକାଳେ ଟିକେ ଦଉଛନ୍ତି ସକାଳେ ବି ଏତେ କିଛି ନ ଅଳ୍ପ ଟିକେ ଦଉଛନ୍ତି ହେଲା। ଆଉ ଦି ପହରେ ଦଉଛନ୍ତି ବାରଟା ଗୋଟେ ବେଳେ।
ହଁ ନାଇଁ ନାଇଁ ଭଲ ହେଲେ ତିନି ଟାଇମ ହେଲେ ଭଲ ଆମର ଏଇଠି ପିଲା ଯୋଉ ରହୁଛନ୍ତି ଆମର ସିନା ଅଭ୍ୟାସ ହେଇଗଲାଣି ଆମେ ଆସିକି ବର୍ଷେ ଖଣ୍ଡେ ତେଣୁ ବର୍ଷ ରହିବ ଅଭ୍ୟାସ ହେଇଗଲାଣି ଆମର ବୁଝିଲ କି?
ହଁ।
ଆଉ ଆମର ଯୋଉ ଏବେ ଯୋଉ ନୂଆ ପିଲା ଗୁଡେ ଅଛନ୍ତି ସେ ନା ବହୁତ ହଇରାଣ ଘରେ ଖାଇବାର ଅଭ୍ୟାସ ହେଇଯାଇଛି ମା ହାତ ରନ୍ଧା ଟାଇମ ଦିନକୁ।
ହୁଁ।
ଏଇନା ଏଇଠି କି ଆସିଲା ବେଳକୁ ବହୁତ କଷ୍ଟ।
କଷ୍ଟ ଆବା କଷ୍ଟ ମାନେ କୁହନି। ତମେ ପ୍ଲସ ଟୁ ରେ ହଷ୍ଟେଲ ରେ ରହୁଥିଲ ନା କୋଉ ଘରେ ରହୁଥିଲ?
ନା ମୋର ଗାଁରେ ଆ କଲେଜ କରିଥିଲି। ହଷ୍ଟେଲରେ ଆଉ। ହଷ୍ଟେଲ ସୁବିଧା ଥିଲା ଯେ ମୁଁ ଗଲିନି ଏ ବାହାରକୁ ଗଲେ ହଷ୍ଟେଲ ରେ ଆଉ ରହିବି ଏପଟୁ କାଇଁ ରହି କହିକି ଆଉ ହଷ୍ଟେଲରେ ନଥିଲି ଗାଁ ରେ ହିଁ ଥିଲି।
ହୁଁ।
ଆଉ ଏବେ ଏବେ ବାହାରୁଛି ଆଉ। ନହେଲେ ପ୍ଲସ ଟୁ ରେ ସମସ୍ତେ ଆ ମୁଁ ଘରେ ଗାଁ ପାଖ କଲେଜ ତ ଏନା ଘର ପଢିବାର ଆଉ।
ହଁ ହଁ ମୁଁ ପ୍ଲସ ଟୁ ରେ ବି ହଷ୍ଟେଲ ରେ।
ହଁ।
ପ୍ଲସ ଟୁ ପରେ ପରେ ଗୋଟେ ଗଲି ହେରି ଏଇ ଡିଫେନ୍ସ ଲାଇନ ଉପରେ ଗୋଟେ ଗୋଟେ ହଷ୍ଟେଲ କୁ ହେଲା। ପ୍ଲସ ଟୁ ପରେ ସେଠି ରହିଲି ବର୍ଷେ ପ୍ଲସ ଟୁ ଦି ବର୍ଷ ରହିଲି ହେଷ୍ଟେଲରେ।
ହଁ।
ତାପରେ ସେଠୁ ପ୍ଲସ ଟୁ ସରିଲା ଫ ସବୁ ବାହାରିଲା ତାପରେ ଏକାଡେମୀ ଗୋଟେ ଜେନ କରିଥିଲି ସେ ବ୍ରହ୍ମପୁରରେ ହେଲା ସେଇଠି ଇଠି ରହିଲି ବର୍ଷେ।
ହଁ ତିନି ବର୍ଷ ହେଇଗଲାଣି।
ପ୍ରତି ବର୍ଷ ରହିକି ଏବେ ଆସିକି ଆଉ ଗୋଟେ ଏଠି ରହୁଛି ଏ ରୋହୁଛି ମେଷ ଭଳିଆ।
ହେଲେ ତମର ପ୍ରାୟ ଚାରି ବର୍ଷ ପାଞ୍ଚ ବର୍ଷ ହେଲାଣି ନାଇଁ।
ଉଁ ନାଇଁ ଚାରି ବର୍ଷ ଭଳିଆ ହବ ଏଇଟା ଏଇ ଏଇଟା କମ୍ପ୍ଲିଟ ହେଇଗଲେ ଏଇ ବର୍ଷ ଟା।
ହଁ।
ଇଏ ଯୋଉ ହଷ୍ଟେଲ ମାନେ ଘର ଛାଡିକି ରହିବା ଆଉ
ଚାଲୁ ଏନା ବାହାରେ ବାହାରେ ଆଉ ଗାଁକୁ ଗଲେ ଗାଁ ରେ କିଛି କରିବା ପାଇଁ ଅପର୍ଚୁନିଟି ନେବେ ଏଇନା ବାହାରେ ଯେତେ ଆସିବ ସେତେ ଅପରଚୁନିଟି ଜିନିଷ ଟା ମିଳୁଛି କରିବା ପାଇଁ।
ହଁ ବାହାରେ ଜାଗାରେ ରହିଲେ ସବୁ ଜିନିଷ ଜାଣିଲ ଶିଖିଲ। କୋଉ ଜିନିଷଟାର ଫାଇଦା କେତେ କୋଉ ଜିନିଷ ର ଲସ୍ କେତେ ସବୁ ଜିନିଷ ଜାଣିଲ? ହେଲା ଗାଁରେ ରହିଲେ କିଛି କିଛି ନାହିଁ ସେଇ ଗାଁ ପିଲାଙ୍କ ସହିତ ମାଟିରେ ମାଟି ହେଇଯିବ।
ଆଉ
ହେଲା ଏବେ ବି, ଗାଁରେ ବି, ହଁ ଗାଁରେ ବି ପିଲା ନାହାନ୍ତି ସବୁ ବାହାରକୁ ପଳେଇଲେଣି।
ହଁ ଆଜି କାଲି ବାହାରେ ଯେତେ ଅପରଚୁନିଟି ମିଳୁଛି ଗାଁରେ କଣ ସତ କଣ ମିଳୁଛି?
ଗାଁ ରେ କେମିତି ମିଳିବ, ଗାଁରେ କଣ ଅଛି କୋଉଠି ମିଳିବ ଅପର୍ଚୁନି ତମକୁ?
ଯଦି ତମେ ଗାଁରେ ଯଦି କୌଣସି ଷ୍ଟାର୍ଟ ଅପ୍ କରିବ ଷ୍ଟାର୍ଟ ଅପ୍ କଲେ ମଧ୍ୟ ଗାଁରେ ଚାଲିବ ସହର ଯ ଚାଲିବ, ତା ଅପେକ୍ଷା ଗାରେ କମ।
ହଁ ହେରାତ କହୁଛି ଗାଁ ରେ କେବଳ ଗୋଟେ ଜାଗାରେ ତମକୁ ମିଳିବ ସେଇଟା ହଉଛି ବିଲରେ
ହଁ ଅଁ
ଆଉ କୋଉଠି ମିଳିବନି?
ହଁ
ସେଇଟା ହଉଛି କଥା, ହଉଛି ବାହାର ଜାଗାକୁ ଆଇଲେେ ନୂଆ ନୂଆ ଜିନିଷ ଦେଖଅ ନୂଆ ନୂଆ ଜିନିଷ ଜାଣଅ। ବାହାର ଯାଏ ରହିଲା।
ବାହାରକୁ ଗଲେ, ବାହାରେ ବହୁତ ଅପଚ ତମେ ଯାହା କରିପାରିବ ହବ। ବାହାରେ ସେମିତି କିଛି ନାହିଁ।
ତମ ଇଛା ତମେ ଯୋଉ ଲାଇନରେ ମୁଣ୍ଡ ପୁରିଲ ସେ ଲାଇନ ରେ କରିବ।
ହଁ ଅଁ
ମୁଁ ବି ସେୟଆ ଚାହୁଁଚି ମୁଁ ଏଇନା ବାହାରେ ଯାଇ ରହୁଛି। ମୁଁ ସେଇଟି ସବୁ ପ୍ରାୟ ଜାଗା ଦେଖିଲିଣି, ପ୍ଲସଟୁ ରେ ଗୋଟେ ଜାଗାରେ ରହିଲି। ଦି ବର୍ଷ ସେ ଜାଗା ବିଷୟରେ ଜାଇଁଲି କିଛିଟା ହେଲା, ତାପରେ ପ୍ଲସ ଟୁ ପରେ ଯାଇକି ଯେ ଆଉ ଗୋଟେ ଜାଗାରେ ରହିଲି ମାନେ ସେଇଠୁ ଆମ ସେଇଠୁ ପୁଣି ଦେଢଶହ ଶହେ ଷାଠିଏ କିଲୋମିଟର ଦୂରରେ ବ୍ରହ୍ମପୁରରେ ସେଇଠା ଜାଗାରେ ସେଠ ଏଠି ବର୍ଷେ ରହିଲି ସେ ବା ଜାଗା ବିଷୟରେ କିଛିଟା ଜାଇଁଲି ବରମପୁରରେ ଏମିତି ଲୋକ, ଏମିତି ଇ ଲୋକ ଚାଲିଚଳଣ, ଏଠି କଥାବାର୍ତ୍ତା ଏମିତି, ଏଠି ଖାଇବା ପିଇବା ଏମିତି। ହେଲା, ସବୁ ଜିନିଷ ରା ଜାଣିଲି। ତାପରେ ସେଠୁ ବରମ୍ ପୁରରେ ବର୍ଷେ ରହିଲା ପରେ ଏବେ ଆସିକି ଆଉ ଗୋଟେ ଭୁବନେଶ୍ୱରରେ ରହିଲି। ଏ ଏବେ ଠିକ୍ ତିନି ଚାରି ମାସେ ହେଲା ରହିଲେଣିି ଚାରି ମାସେ ହେଇଯିବ ମୋର ରହିବା ଏବେ। ଏ ଜାଗା ବିଚାରେ ହଁ ଚାରି ମାସେ ହେଲା ପରେ ଏବେ ଜାଗା ବିଷୟରେ କିଛିଟା ଜାଣିଲିନି ଏଠି ଆହୁରି ବର୍ଷେ ରହିବାର ଅଛି।
ହଁ ହେଲା ନାଇଁ ଜାଣି କାହିଁ ରହିଲେ ଜାଣିବ ବାହାର ଦୁନିଆ ଶିଖିବ ଜାଣିବ କେମତି?
ହଁ ମୁଁ ସେଇଟା କହୁଛି ବାହାର ଜାଗାରେ ରହିଲେ ଜାଣିବ ଆଜିକାଲି ଲୋକଙ୍କୁ ପିଲାଙ୍କୁ କହନ୍ତି ନାଇଁ ଯାଆନା ଗାଁରେ ରହ ଗାଁରେ ରହିକି କାମ କରେ ଗାଁ ରହିଲେ କିଛି ହବନି କି
ଗାଁ ରେ କଣ କରିବ ଗାଁ ରେ? ଗାଁ ରେ କିଛି କରିପାରିବନି, ଏମି କିଛି ଜାଣିପାରିବନି। ଯେ ଗାଁରୁ ଛାଡୁନି, ସେ କିଛି କରିପାରୁନି। ଏ ଏଇନା ଆମ ସାଙ୍ଗ ଗୋଟେରେ ଥିଲା ଏ ମୋ ସହିତ ହିଁ ପଡୁଥିଲା।
ହୁଁ ଉଁ
ଏନା ଆମେ ପ୍ଲସ୍ ଥ୍ରୀ ମୋ ସହିତ କଲା ପ୍ଲସ୍ ଟୁ ମୋ ସହିତ କଲା ମୁଁ ପ୍ଲସଟୁ ପରେ ଏଇ ପଟେ ପଳେଇ ଆସିଲି ଭୁବନେଶ୍ୱର ଆଡେ ମୁଁ ସେଇ ଟାଇମ୍ ରେ ପଳେଇ ଆସିଲି। ସେ ମଧ୍ୟ ଭୁବନେଶ୍ୱର ମୋ ସହିତ ଆସିଲା କିନ୍ତୁ ସେ ଆଉ ପଢିବିନାହିଁ ସେ କଣ ଷ୍ଟାର୍ଟ ଅପ୍ କଲା, ସେ ଷ୍ଟାଟଅପ୍ କୁ ତା ଏବେ ବହୁତ୍ କମେଇ ଦେଲାଣି, ଆମେ ସେଇ ଚାକିରି କରୁ ଆଁ
କଣ ଷ୍ଟାର୍ଟ ଅପ୍ କଲା?
ଏଇ ତାର କଣ ସବୁ ମିଠା ପଦ ଗୁଡାକ ସବୁ କଣ ଅନଲାଇନ୍ ରେ ପକଉଛି ସେ ସବୁ କଣ ଯଦି ଦେଇଏ ଯଦି ଆସିବ, କିଏ ଆସିବ କିଣିବ? ଯଦି ଇଛୁକ ସେ ତାହେଲେ ପଠଉଛି ଆଉ ଡେଲିଭରି କରୁଛି ଆଉ
ଓହୋ, ମାନେ ହୋମ୍ ଡେଲିଭରି ଦଉଛି ଆଉ।
ହଁ ସେଇ, ଏବେ ଯେମିତି ଅନଲାଇନରେ ସାମାନ୍ ମଗେଇ ଦଉନାହାନ୍ତି କି? ଘରକୁ ଆଣିକିରି ସେମତି ମି ଠାଗୁଡା ସେ ସେଲ୍ କରୁ, ଏଇନା ତାର ବହୁତ ଭଲ ଚାଲିଛି।
ତାହେଲେ ତାର ଭଲ ଚାଲିଚି ତାହେଲେ ଆଉ ଚାଲୁ ଯିଏ ଯିଏ ଉନ୍ନତି କରୁଛି କରୁ।
ହଁ ସେଇ, ଆଜ୍ଞା ସେ ଗୋଟେ ଭଲ ଷ୍ଟାର୍ଟ ଅପ୍ କଲା ତା ଜୀବନ ସେ କରିଲା ନା କଣ ଯେ? ଆଉ ଗାଁରେ କଣ ଗାଁରେ ଥିଲେ କଣ ସେଇଟା ହୋଇଥାନ୍ତା? ଆଉ ଗାଁରେ କିଏ ମିଠା ଖାଉଛି ନା ଟିକେ ଡେଲିଭରି ଅର୍ଡର କରୁ
କରୁଛି ସେଇଟା ବି ତ କଥା ଗାଁ ରେ କଣ ଏ ସବୁ ଜିନିଷ ସମ୍ଭବ?
ଗାଁ ରେ କିଛି ନାହିଁ ସେ ଏଇନା ବାହାରକୁ ଆଛି ଏଇନା ବହୁତ ଭଲ ଅଛି ବାପା ମାଆଙ୍କୁ ଖୁସିଆରେ ରଖିଲା ଆଉ ଘର ଗାଡି କ ଘର କୁ ଘର ଦ୍ଵାର କଲା। ସବୁ ଆମେ ତ ଜେଇ ସେଇ ଚାକିରି ଖୋଜୁ ବୁଢା ହେଇଯିବୁ ଯାହା ଲାଗୁଛି ହେଁ।
ଗାଁ ରେ ରହିଲେ କ ସବୁ ଜିନିଷ ସମ୍ଭବ ଯୋଉ ସବୁ ଜିନିଷ ଗାଁ ରେ ହଁ ମାନୁଛି ଗାଁ କିଛି ଖରାପ ନୁହଁ ଗାଁରେ ରହିଲେ ଭଲ।
ଗାଁ ଭଲ ମାତେ କେତଳେ ତ ତମେ ରିଟାୟାରମେଣ୍ଟ ନେଇଯିବ ଗାଁରେ ରହିଲେ ଭଲ କାହିଁକି ନା ଯେ ସେ ପରିବେଶ ଶାନ୍ତି ପରିବେଶ ସେଥିରେ ପଲ୍ୟୁସନ ନାହିଁ ଭଲ ରହିବ। ପରିବେଶ ଆଉ ଏନା ତମେ ତ୍ର ୟଙ୍ଗ୍ ଟାଇମ୍ ଗ୍ରୋଥ୍ ଟାଇମ୍ ସେଇ ଟାଇମ୍ ରେ ଗାଁରେ ହବନି ନା ବାହାରୁ ଯାଇ କିଛି କରିବାକୁ ପଡିବ।
ହୁଁ। ଯୋଉ ଏଇଟା ହଉଛି ଆମର କଣ କହିଲ କରିବା ସମୟ ମାନେ କିଛି ଗୋଟେ କରିବାର ଅଛି ଆମକୁ ଏ ଟାଇମ୍ ରେ। ଆଉ ଆମେ ଯଦି ଏଇ ଟାଇମ ରେ ଗାଁ ରେ ଚୁପଚାପି ବସିବା କେମିତି ହବ ତମେ ନିଜେ ଚିନ୍ତା କରୁନ?
ସେଇପା।
ଆମକୁ ଏଇ ଟାଇମ ରେ ବାହାରକୁ ଆସିକି ବାହାର ଜାଗାରେ ବାହାର ଲୋକଙ୍କ ସହିତ ମିଶିକି କିଛି ଗୋଟେ କରିବାର ଅଛି ଜୀବନରେ ମାନେ ଯେମିତି ସଫଳ ହବାର ଅଛି ଜୀବନରେ।
ହଁ।
ଆଉ ଏଇକିନା ଗାଁ ରେ ବସିକି ରହିଲେ କଣ ମିଳିବ କିଛି ମିଳିବନି।
ଗାଁରେ ବସିଥିଲେ ବସିିକି ରହିଥିବା ଆଉ।
ଉଁ କିଛି କିଛି ଗୋଟେ ହଁ ଭଲ ଆ ଗୋଟେ ଜିନିଷ ପାଇଗଲ ଭଲ ଜାଗିଜି ପୁଅ ଟା ଭଲ ଜାଗାରେ ତମେ ଗୋଟେ ଭଲ ପୋଜିସନ ରେ ରହିଲ। ତାପରେ ଗାଁକୁ ଯାଇକିନି ସେଟା ଆରମ୍ଭ କରିବ କଣ କରିବ ଗୋଟେ ଫାର୍ମ ଟେ କଲ କି କଲ ଗାଁରେ ଥିଲା ସେଟା
ଗାଁ ରେ ଜେଇ ଯାହାର ଚାକିରି ଅଛି ସେ ପାର୍ଟ ଟାଇମ ଜବ କଲେ ମଧ୍ୟ ଗାଁରେ ଚାଲିବା ଫାର୍ମ ଫାର୍ମ କରିବ ନହେଲେ ବାଡ଼ ଫାଡ ଥିବ ଏଚା ମିଳିବ।
ହଁ ସେଇଟା ମୁଁ କହୁଛି ଆଉ କିଛି ବେଲେ କିଛି ନଥିବ ଘରେ ଘରଠୁ ଘରୁ ପଇସା ଆଣିକି ଚଳୁଥିବ ଗାଁରେ ରହିଲେ ଲାଭ କଣ?
ନା ସେମିତି ରହିବା ଟା ବେକାର ଯାହାର ଯୋଉ ଯୋଜ ରହିବ ଆହୁରି ବାହାରୁ ଆସି ଖଟିିବ। ତାର ଭଲ।
ସେଇଟା ତ ମୁଁ କହୁଛି ସବୁଠୁ ବେଟର ବାହାରେ ଜାଗାରେ ରହିଲ ବାହାର ଜାଗା ବିଷୟରେ ଜାଣିଲ ସବୁ କିଛି
ସେଇ ମୋ ମତରେ ସେୟା ହିଁ ଭଲ।
ଆଁ।
ମୋ ମତରେ ବି ସେଇୟା ହିଁ ଭଲ।
ହଁ ମୁଁ ବି ତ ସେଇଟା ଚାହୁଁଛି ସବୁ ପିଲା ଗାଁରୁ ଛାଡିକି ଆସିକି ବାହାର ଜାଗାରେ ରୁହନ୍ତୁ। ଖାଲି ଆମେ କଣ ରହିଗଲେ ହବ କି ଆମ ଏ ସାନ ଭାଇ ମାନେ କି ଦାଦା ପୁଅ କି ଯିଏ ହଉ ଚିହ୍ନା ପରିଚୟ ପିଲା ଅଛନ୍ତି ତାଙ୍କୁ ବି କୁହ ଯେ ତମେ ଗାଁ ଛାଡିକି ଆସି ବାହାର ଜାଗାରେ ରୁହ ବାହାର ଜାଗାରେ ରୁହ ବାହାର ଜିନିଷ ସବୁ ଜାଣ।
ହେଲେ ଆମ ସାଙ୍ଗ ଯ ଯୋଉ ଷ୍ଟାର୍ଟ ଅପ୍ କରିଛି ସେ ଏବେ ଗୋଟେ ଇସପିରେସନ ହେଇଛି ସାଙ୍ଗ ଗାଁ ମାନଙ୍କ ପାଇଁ। ଗାଁକୁ ଗଲେ ଏବେ ସବୁ ପିଲାମାନେ ତାଙ୍କ ତାକୁ ଦେଖିକି ସବୁ ଗୋଟ ଗୋଟେ ସହରରେ ଆସି ବସିଲେଣି। ସହର ଯିବୁ କଣ କରିବୁ ଦି ପଇସା କମେଇବୁ ସେଇ କେତେଟା ପିଲାମାନେ ସହର ମଧ୍ୟ ଆସୁଛନ୍ତି କେତେ ଯାହାର ପାଠ ସରିଲାଣି ପା ପାଠ ସରିଲାଣି ସହର ଆସେ କଣ ବି କରିବେ କହୁଛନ୍ତି।
ହୁଁ। ଆରେ ସେଇଟା ହିଁ ହଁ ସେଇଟା ମାଇଣ୍ଡ ସେଟ୍ ହିଁ ଦରକାର ଆଜିକାଲି ପିଲାଙ୍କ ପାଇଁ। ରେ ଜାଣିଚ ନାଁ ନାଇ ଆଉ ଖାଲି ଗାଁ ରେ ରହିଲେ ମଜ ମଦ ସିଗରେଟ ଖାଲି ଟାଣିଲେ କଣ ମିଳିବ କହିଲ
ହଁ ଏ ଅଦି ବେକାର ହବା କଥା ଗାଁ ରହିଲେ
ହଁ ଗାଁ ରହଲେ ବେକାର ବାହାରାରେ ହେଇ ନହିଁ ତମେ ଯଦି ବେକାର ହକୁ ଚାହିଁବ ତମକୁ କେହି ରଖିବ ଦେଖପାରିବି ସେଇଟା ହ ସେଇଟା କିଛି ଇଏ ନାହିଁ ହଁ ନିଜେ କଣ୍ଟ୍ରୋଲ ରଖିକି ତମ ଲାଇଫ ରେ ଆଗକୁ ବଢିବାର ଅଛି ତମେ ଏ ଇନା ଯଦି ଚାହିଁ ମୁଁ ଏ ଖରାପ ଜିନିଷଟା କରିବି କଣ ତମୁଁ କୁ କିଏ ଅ